ହାଲୋ।
ଜୟ ଜଗନ୍ନାଥ ଆଜ୍ଞା ନମସ୍କାର୍।
ହଁ ଜୟ ଜଗନ୍ନାଥ୍।
ଭଲ ଅଛନ୍ତି ଆଜ୍ଞା -ଆଜ୍ଞା ଶୁବୁଚି ଆଜ୍ଞା କୁହନ୍ତୁ।
ହଁ -ହଁ କୁହନ୍ତୁ।
କଣ କରିଥିଲି ଆଜ୍ଞା -ଆଜ୍ଞା -ଆଜ୍ଞା ଭଲ ଆ
ଓ ହୋ। ତ ଏଇନା ଜଳଖିଆ ଖାଇ ଦେଇକିନା ଏଇ ବସିଥିଲୁ ଆଉ।
ଆଜ୍ଞା- ଆଜ୍ଞା- ଆଜ୍ଞା ମୁଁ ଅଫିସ୍ ତ ଆସିଲିଣି ଆଉ ଖାଇଦେଇକି। ହଁ ଅଫିସ୍ ଆସିଲିଣି ଆଜ୍ଞା ଅଛି ଅଫିସ୍ ରେ ବ୍ରେକଫାଷ୍ଟ୍ କରିସାରିଲିଣି ଅଛି। ଅଫିସ୍ ରେ ଅଛି। କିଛି କଥା ହେଇଯିବି ଆମ ଏବେ କାମ ହେଇନି କରିବା ଆଉ- ଆଉ ଟିକେ ଯାଉ ଆଉ।
ଅହୋ ଆଉ ବର୍ଷା?
ବର୍ଷା ଛାଡି ଯାଇଚି ଆଜ୍ଞା ଆଜି ସକାଳୁ ହଉଥିଲା ରାତିରେ ହେଇଥିଲା ସକାଳ ଯାକେ ହଉଥିଲା ଆଉ ସକାଳୁ ହେଇନି ଏପ- ଏବେ ଛାଡି ଯାଇଚି।
ନା ଆମର ଏପଟେ ହଉଚି ବର୍ଷା ଏପଟେ ହଉଚି।
ଆଜ୍ଞା -ଆଜ୍ଞା ନାଇଁ ଏବେ ପାଗ କ୍ଲିୟର ଅଛି କିଛି ହେଇନି ବର୍ଷା ହଉନି ଏବେ ଭଲ ଅଛି ଆଉ।
ନା ସେଟେ ତ ଆମର ହଉଚି ହେଁ - ନାଇ ନଅଟା ବଳୁ ଷ୍ଟାର୍ଟ ହେଇଗଲାଣି ଏପର୍ଯ୍ୟନ୍ତ ମାନେ ହଉଚି ଆଉ।
ଆଜ୍ଞା। ଆଉ ସବୁଠୁ ଭଲ ର ମୁଁ ସବୁଦିନ ମା ସକାଳୁ ଚୁଡା ମୁଡ ସବୁଦିନ୍ ମୋର୍ ଆଉ କିଛି କିଛି ଅଲଗା ଚେଞ୍ଜ ନାହିଁ ସବୁଦିନ ଚୁଡା ନଡିଆ ହିଁ ମୁଁ ଖାଏ ଆଉ କିଛି ବି ନାହିଁ। ଅଲଗା କିଛି ଖାଏ ହିଁ ନାହିଁ।
ସବୁବେଳେ ମୁଁ କହିବି ଆପଣ କଣ ସବୁଠୁ ଭଲ ରୋଷେଇ କଉଟା କରନ୍ତି ଘରେ- ଘରେ ତ କହିଥିବେ ଏଇଟା ସବୁଠୁ ବଢିଆ କରିଚନ୍ତି ମା ଆପଣ।
ହଁ ମୋର ସବୁ କିଛି ଭଲ ଲଗାନ୍ତି ସବୁଟା ଭଲ କରେ।
ଆଉ ସବୁ ଜିନିଷ ଭଲ କର ସେ ଭଲ ତାହାଲେ ଆଉ।
ଆଜ୍ଞା।
ଆଚ୍ଛା ଯଉ ଇଏ ପକୋଡା ଫକୋଡା କରନ୍ତି ଘରେ? ଛାଣନ୍ତି ଚାଉମିିନ୍ ଫାଉମିିନ୍ କରନ୍ତି ବିରିୟାନୀ ହେଲା କି କରନ୍ତି ନା କି ପିଲା ଅଛନ୍ତି ଖାଆନ୍ତିି ଆଉ। ଆଜ୍ଞା -ଆଜ୍ଞା ଅଫିସ୍ ଗଲେଣି ଭାଇନା ପଳେଇଲେଣି ଅଫିସ୍?
ହଁ -ହଁ ସେ ପଳେଇଲେଣି।
ଆଉ ପିଲା?
ହଁ ଏଇତ ବର୍ଷା ହଉଚି ନା ହେଲା ଆଉ ଆଜି ବର୍ଷାରେ ହଁ-
ତାଙ୍କ ଆଡୁ ଡିଲେଟେ କରିଦେଇଚନ୍ତି ହିଁ- ହିଁ- ହିଁ।
ହିଁ -ହିଁ ହଁ ସେଥିପାଇଁ ମନା କରିଦେଇଚି ଯାଇନାହାନ୍ତି।
ଆଜ୍ଞା- ଆଜ୍ଞା ଆଉ କଣ୍ କୁହନ୍ତୁ?
ଆଉ ଘରେ ବସିକି ପଢୁଚନ୍ତି ଆଉ।
ଓ -ହୋ -ହ। କଉଥିରେ କହୁଥିଲେ ମୋର ମନେ ନାହିଁ କି ସେ କଉଥିରେ ଗୋଟେ ପଢୁଥିଲେ କହୁଥିଲେ ଆପଣ। ଆଜ୍ଞା।
କିଏ କହୁଥିଲା?
ଆପଣ ଆପଣ ପିଲା ଆମେ ବି ମୋ ମନେ ପଡୁନି ଠିକ ସେ। ଆପଣ କି- କି- ଠିକ ସେ ମୁଁ ଜା- ମନେ ପଡୁନି। ମୁଁ ଯେ ଠିକ ଯେ ଆପଣ ମାନେ ସେ କୋଉଥିରେ ପଢନ୍ତି? କେତେ ଜଣ କି ଆପଣଙ୍କ ଘରେ ଘରେ କିଏ ରୁହନ୍ତି ଆପଣଙ୍କର?
ହଁ ସେ ସେ ବାପା ବୋଉ ଉଁ, ବୋଉ ରୁହନ୍ତି ଆଉ ହେଲା ଦୁଇ ଝିଅ। ଆଉ ମୁଁ ମୋ ହଜ
ଆଚ୍ଛା, ଆଜ୍ଞା ସେ ମାନେ ଛୋଟ ପିଲା ଯା ପଢୁଛନ୍ତି ବାହା
ନା ନା ସିଏ ଜଣେ ହେଲା ପ୍ଲସ୍ ଟୁ, ଆଉ ଜଣେ ହେଲା ସେଭେନ୍ କ୍ଲାସ୍।
ଆଚ୍ଛା ପ୍ଲସ୍ ଟୁ, ସେଭେନ୍ କ୍ଲାସ୍ ଆଜ୍ଞା ଭଲ ଆଉ ଦିନରେ କଣ ରୋଷେଇ କରିବେ?
ଦିନରେ ରୋଷେଇ ସେ ଭାତ ହବ ଡାଲି ଆଉ ଏଇ ପୋଟଳ ଭଜା ହବ, ନହେନେ ଯାହା କି ଗୋଟେ ଭଜା ହବ। ଆଉ କଲରା ଚିପ୍ସ ହବ ଆଉ ପାମ୍ପଡ ଆଉ।
ଆଜ୍ଞା, ଆଜ୍ଞା। ଆମେ ତ ଏଇ ମାସରେ ଯିବୁ ଆଉ। ସମ୍ବଲପୁର କେନସଲ୍ ଆମର ହେଇଗଲା ଯିବୁ କେଉଁଝର।
ଆଜ୍ଞା, ଆଜ୍ଞା।
ହଁ କେଉଁଝର ଯିବୁ ଆମେ ବୁଲି ପୁଣି। ଆମ ଗୁଣ୍ଡିଚାଘାଗି ଯିବୁ। ଆଉ ସେମିତି ବ-ଯୋଉ ଯୋଉ ଜାଗା ଭଲ ଲାଗିଲା ସେଇଟିକି ଯିବୁ ବୁଲିକି ଆସିବୁ ଆଉ। ଏଇ ମାସ ଲାଷ୍ଟ ଆଉ ଚି ଛବିଶ, ସତେଇଶ, ଅଠେଇଶ ଆଉ। ଆ, ପ୍ଲାନ୍ ପ୍ଲାନିଂ ହେଇଗଲା ସମ୍ବଲପୁର ଯାଇଥାନ୍ତୁ ପ୍ଲାନିଂ ହେଇଗଲା ଏ କ୍ୟାନସେଲ୍ ହେଲା। ସେ ସେ କହିଲା ନାଇଁ କେଉଁଝର ଯିବା ମୁଁ ହଉ ଚାଲ ଯିବା କେଉଁଝର। ଯିବୁ କେଉଁଝର ବୁଲି। ଆସିବ, ତାପରେ ବର୍ଷା ପାଗରେ ବି ବଢିଆ ଲାଗିବ କେଉଁଝର ଆହୁରି ନେଚୁରାଲ୍ ଜାଗା।
ଏ ହଁ ଭଲ ଲାଗିବ।
ଆଉ।
ଆମର ଏଠି କପିଳାସ ଯୋଉ ଏଠି ମନ୍ଦିର ନାହିଁ, ଶିବିଙ୍କ ମନ୍ଦିର ଜାଣିଚନ୍ତି? ଆସଛନ୍ତି କେବେ? କେବିଲେ ଆସଛନ୍ତି କେବେ?
ମୁଁ କହୁଥିଲ ଆ, ନା ନା ଯାଇନି।
ହଁ ସେ ଲିଙ୍ଗ୍ ତାଙ୍କ ଯୋଉ ସେ ଆକ୍ଚୁଆଲି ଫୁଟା ଲିଙ୍ଗ। ଆଜ୍ଞା ଆଜ୍ଞା ବାବା ଯୋଉ ନୁହନ୍ତି କି ଚନ୍ଦ୍ରଶେଖର ତାଙ୍କର ନାଁ ହେଲା ଚନ୍ଦ୍ରଶେଖର।
ହଁ କୁହନ୍ତୁ।
ହ୍ୟାଲୋ, ମୁଁ କହିଲି ତାଙ୍କ ନାଁ ହେଲା ଚନ୍ଦ୍ରଶେଖର। ସେ ସେ ପାଣ୍ଡବ ମାନେ ଯେତେବେଳେ ଏପଟେ ଯାଉଥିଲେ ବନବାସ କରିକି ଏଇ ଯୋଉ ରାମ ପାଣ୍ଡବମାନେ ଯେତେବେଳେ ଏଇପଟ ଦେଇକି ଯାଉଥିଲେ ସେ ତାଙ୍କୁ ପି- ଠାବ କରିଥିଲେ ପାହାଡ ଉପରେ। ଫୁଟା ଲିିଙ୍ଗ ସିଏ ତାଙ୍କୁ ଦେ ଖିଥିଲେ ଆପଣ ଯେବେ ବି ଆସିବେ ମନେକର ସପୋଜ୍ ଆପଣ ବୁଲି ଆସିଲେ କପ ପିଳାସ ଆପଣ ଦର୍ଶନ କରିଆକୁ ସେ ଯିବେ ଗର୍ଭ ଗୃହ ଭିତରୁକୁ। ଆପଣ ଦେଖି ପାରିବେନି କେବେ ଲିଙ୍ଗକୁ। କାହିଁକି କହିଲେ? ଆଉ ସିଏ ତାଙ୍କୁ ଘୋଡା ହେଇକି ରଖା ହୁଏ, କେବେ ବିି ସେ ଖୋଲା ହୁଅନ୍ତିନି। ମୁଁ କହିଲି କେବେ ବିି ଲିଙ୍ଗ ଆପଣ ଦେ ଖିପାରିବେନି ଏଇଠି। ଫୁଟାଲିଙ୍ଗ ଯୋଉ ଆପଣ ଯେବେ ବି ଦର୍ଶନ କରି ଆସନ୍ତୁ ଗ- ଗର୍ଭଗୃହ ଭିତରକୁ ଗଲା ମାନେ ଦେଖିବେ ଯାହାକୁ ମୁଣ୍ଡିଆ ମାରିବେ ସେ ଲିଙ୍ଗ ନୁହନ୍ତି, ତାଙ୍କୁ ଘୋଡ଼ା ହେଇକି ରଖା ହୁଏ। ସିଏ ଶ୍ରାବଣ ମାସ ଯେତେବେଳେ ଆମର ଏଇ ଶ୍ରାବଣ ମାସ ଚାଲିଲା ଆଜ୍ଞା, ଏଇ ଶ୍ରାବଣ ମାସ ଚାଲିବ ଯେତେବେଳେ ପାଣି ଢଳା ହ ବ ସେତେବେଳେ ସେ ତାଙ୍କୁ ଖୋଲା ହୁଅନ୍ତି ସେ। ତାଙ୍କ ଉପରେ ସେ ତବେଳେ ପାଣି ନ ଅର୍ପ ଇଏ ହୁଏ। ଆଜ୍ଞା, ଆଜ୍ଞା ସେତିକି ଦିନି ହିଁ ତାଙ୍କ କୁ ଖୋଲା ହବ, ହଁ ପୁରା ସଫା ହବ। ଯୋଉ ଇଏ ଲଗାନ୍ତିନି କି କଣ ଘଷନ୍ତିନି ଯୋଉ ଖୁଆ କ ମହୁ ଦହି ସବୁ। ପଡିଥିବ ମିଶିକି କେତେଗୁଡେ ଘର୍ଷଣ କରନ୍ତିନି ଭୋଗ। ପ୍ରଭୁଙ୍କ ଉପରେ ହଁ ସେଇଗୁଡାକ ହୁଏ ସେତେବେଳେ ହୁଏ ସେଇ ଜିନିଷ ହୁଏ। ଆଉ ତାପରେ ତାକୁ ଆଜୟୁଜାଲି ଘୋଡେଇକି ହିଁ ରଖନ୍ତି। ପ୍ରଭୁଙ୍କୁ ସେ ମାନେ ଖରାପ ହେଇଯିବ ବୋଲି ଅଲଗା ଜିନିଷକୁ ପୂଜା ହୁଅନ୍ତି। ସେଇଠି କିନ୍ତୁ ସିଏ
ଓହୋ।
ହଁ ଗୋଟେ ମାନେ ଯେମିତି ଡ ଡାଲା ଭଳିଆ ବଡଡାଲା ଭଳିଆ। ସେ ସେଇଥିରେ ଦେଖିବେ ପିତ୍ତଳର ଢଙ୍କା ହେଇକି ରହିଥିବେ ସେ, ହଁ ସେ ଘୋଡା ହେଇକି। ସେମିତିଆ ପିତ୍ତଳର ଗୋଟେ ବଡ ଡାଲାଟେ ଭଳିଆ। ଆଉ ବିଲେଇଶୁଣୀ ମା ଙ୍କର ଆମର ଗୋଟେ ମନ୍ଦିର ଅଛି। ବହୁତ ପ୍ରଖ୍ୟାତ ମା ସେ ଆମର ଏପଟେ ବିଲେଇଶୁଣୀ ଦୁର୍ଗାଙ୍କର ଗୋଟେ ଅବତାର। ତାଙ୍କର ବି ବହୁତ ମାନନ୍ତି ଆମର ଏଇଠି ଯାହାବି ହଁ କି କହୁଥିଲି ମୁଁ ଜାଣିନି ମୁଁ ବହୁତ ଲୋକଙ୍କ ସହିତ କଥା ହଉଛି ମୁଁ ଜାଣିନି ଆଜ୍ଞା ଆଜ୍ଞା।
ହେ ହେ ହେ।
ଆଉ କଣ କୁହନ୍ତୁ?
ଆଜ୍ଞା।
କୁହନ୍ତୁ ଆଉ।
ହଁ କୁହନ୍ତୁ?
ଆଜ୍ଞା ନା ଏଇ କଣ ଅଛି ଏଇଠି କାମ କରିଆ ଟିକେ ଆଉ ବସିବାଉ କଣ ଆଉ କରିଆ ଆଜି ତ ପାଗ ଭଲ ଦେଇଚି ବି କୁଆଡେ ଯିବାର ନାହିଁ। ସୋମବାର ଆଜି ବସିକି ଅଫିସରେ ରହିବା। ଆପଣଙ୍କ କେତେଟା ଟାକ୍ସ ହେଇଗଲାଣି? କମ୍ପ୍ଲିଟ ହେଇଗଲାଣି କି କାମ ଆପଣଙ୍କର?
ଉଁ କୋଉ କାମ କହିଲେ?
ଏଇଥିରେ ଏଇଥିରେ ଏଇଥିରେ। ଆଚ୍ଛା ଏଇ କାମ ବିଷୟରେ ଆଲୋଚନା କରିଆର ନାହିଁ ପରା ହଉ ହଉ ହଉ। ଆଚ୍ଛା ଆଚ୍ଛା ଠିକ୍ ଅଛି ଠିକ୍ ଆଜି କଣ ବନ୍ଦ ହେଇଯିବ ବୋଲି କହୁ ଥିଲେ ତ ସମସ୍ତେ ବନ୍ଦ ହେଇଯିବ ବୋଲି ଆଜି କହୁଥିଲେ ତ ମୁଁ ଜାଣିନି କିନ୍ତୁ।
ବନ୍ଦ ହେଇଯିବ କହି ହଁ ମୋତେ କହୁଥିଲେ
ଆଜ୍ଞା।
ଏଟା ଆପଣ? ଦେଇସାଇଲେ। ହ୍ୟାଲୋ। ହ୍ୟାଲୋ।